ହାଲୋ
ହଁ
ହଁ ରା ଗିିଲା ସେତେବେଳେ ଟିକେ ହୁଁ।
ଆମ ଭାଇ ଭ ଭାଇ ଦେଖିଲା ବା ଏବେ ମୋବାଇଲ
ହଁ ମୁଁ ଦେଖିଚି ବା ତାଙ୍କୁ ପଚାରେ ତ ସେ ଭ ଆ କଥା ତ ହେଇନା କେମତି ଶୋ କଲା ଦିଥର ଖଣ୍ଡେ ଟ୍ରାଏ କଲି ଆଉ ଥରେ କାଟିକି ନମ୍ବର୍ ଡାଇ ହେଲା ବା। ହୁଁ ହୁଁ କଥା ହଉଛନ୍ତି ବା ।
ହଁ ଭାଇ ହେବେ ସେ ବଡ ଭାଇ ।
ହଁ ତ ମାମୁଁ ଘରେ ସେ ଅଛି କି?
ହଁ
ମୋ ମାମୁଁଘର
ହଁ ଏଇଠି ତ ପାଖରେ ତାଙ୍କ ଘର ତ
ହୁଁ ହୁଁ କଣ ଭଲ ସବୁ ଦି ଜଣ ଯାକ ମସ୍ତି କରୁଛ ଆଉ ହଁ ହେଇଯାଉଛି ହଁ। କି?
ରାତିରେ ମୁଁ କ ରାତିରେ ମୁଁ କଲ୍ କରିବି କି?
ହଁ ସେ ନାଇନ ଟେନ୍ ଭିତରେ ଆଉ।
ଓକେ ମୁଁ ହ୍ୱାଟ୍ସଆପରେ ମେସେଜ କରିକି କଲ୍ କରିଦେବି ଆଉ।
କଣ କରୁଛନ୍ତି?
ହଁ
କଣ କରୁଥିଲ?
ଏଇଠି ଆସୁଛି ବାହାରେ ଏଠି। ଭାଇ ସାଙ୍ଗରେ ଆସଛି।
ବର୍ଷା ଫର୍ଷା ହେଲାଣି?
ବର୍ଷା ଏଇଠି ଘଡ଼ଘଡ଼ି ମାରୁଛି ତମ କଥା ଶୁଣିକି।
ହେ ହେ ହେ ହେ ହଁ ହଁ ହଁ ହଁ ହଁ ମତେ ବି ଶୁଭା ଶୁଭିଲା ୟାର ତ ମାନେ କେତେବେଳ କେଜାଣି କହିବି। ଟୋଟାଲି ପକେଇବାର ହିଁ ନାହିଁ।
ଇଆଡେ ବି ଆସିଲାଣି କେତେବେଳୁ ପକେଇବାର ନାହିଁ ଖାଲି ଏମିତି ଟିକେ ଟିକେ ପକଉଛି।
ହଁ
ଏଇଟା ହେଲା ମାନେ ତ ମେଘ ପଳେଇ ଆସୁଛି ଏବେ ତ ମାସେ ହେଲା ଆଉ।
ହୁଁ ହୁଁ ତାପରେ ରଜ ତ ସେଥିରେ ଆଉ
ଆଉ ଯୋଉ ରଜକୁ ଗାଁକୁ ଯିବନି?
ହଁ ଘରକୁ ଯିବି ବୋଲି ଭାବୁଛି କାଲି ଯିବା ଭଉଣୀର ଏକଜାମ୍ କାଲି ଅଛି ତ ହଁ ସାରିକି ଯିବୁ ଆଉ।
ତମେ ରଜକୁ ଗାଁକୁ ଯିବ ଆମେ ରଜକୁ ବାହାରକୁ ଯିବୁ ବୁଲିବାକୁ ଆଉ।
କୋଉ ବାହାରକୁ?
ଯୁଆଡେ ହେଲେ ଯିବୁ ବୁଲିବାକୁ।
ତମର ତ ଚନ୍ଦ୍ରଭାଗା ରାମ ମନ୍ଦିର ଅଛି। ହୁଁ
ନା ରାମ ମନ୍ଦିର ଅଛି ପୁଣି ଓଡଗାଁ ପଟେ ଡ୍ୟାମ ଅଛି ଆମର ଦଶପୁଲାର ଡ୍ୟାମ ଅଛି।
ହ ସେ କଣ କରିବ।
ବୁଲିବୁ ଆଉ କଣ କରିବୁ।
ଡ୍ୟାାମରେ ତୁ ପାଣି ରେ
ହଁ ପାଣି ଅଛି ଡଙ୍ଗାରେ ବସିକି ବୁଲିବୁ ଆଉ କଣ ବୋଟ ର ସିଷ୍ଟମ ଅଛି।
ହୁଁ ହୁଁ ହୁଁ ମୁଁ ମୋ ଲାଇଫରେ ଡ଼ଙ୍ଗାରେ କେବେ ବସିନି। ହୁଁ
ହଁ ଆସ କେବେ ଯିବା ସାଙ୍ଗରେ ବସିଵ
ହଁ ଗୋଟେ ଥର ବୋଧେ ଯାଇଥିଲି ହେଲା ଥରେ ଥରେ ଛ କିନ୍ତୁ ବୋଡରେ ବସି ଯାଇଛି ହେଲା
ବୋଟ ନାହିଁ ଡ ଡଙ୍କାରେ ଡଙ୍କାରେ ବୋଟ ନାଇଁ ବୋର୍ଡ ରେ ବସିଲେ କଣ ଡରିଲ ଏଉ କେତେ
ହଁ କେବେ ବସିଯିବା କେବେ ବି ବସି ମୋ ଲାଇଫ ରେ
ଆସ କେବେ ଆମ ଏରିଆଡେରେ
ହଁ ତମ ଭାଇ ତ ଡାକୁଥିଲେ ଯିବା ପାଇଁ ଚାହୁଁ ଯିବି ଆଉ,
ଭାଇ କେ ଦେଖ ଖାଲେ ଜୀବ ହେଲେ ସାଙ୍ଗ ହେଇକି।
ହୁଁ ଆଉ ସେଇା ଆଉ ଆଉ କେମିତି ମାନେ ସମ ସେ ମାମୁଁରେ ଅଛି ନା କି
ହଁ ମାମୁଁରେ ଅଛି। ସେ ତ ତାଙ୍କୁ ଆର ଅଳ ସ ଦିନରେ ରହୁଛି ଏଇଠି ଅଧିକ ଦିନ ରହୁଛି ଆଉ କଣ
ହଁ ଡିଉଟି
ତା ଡିଉଟି ସେ ଜାଣିଥିବ।
ସାଇକି ଇନା କିନା କଣ
କେୟାଣୀ ଆଜି ଯାଇଥିଲୁ ତା ଦିଦି ଘରକୁ ରଜ ବାହାର ନେଇକି ଏନେ ଦେଇକି ଆସୁଛୁ।
ହଁ ତା ସେି ମ ପାଖରେ ବାହାରିଛନ୍ତି ନା କଣ
ଆଁ
ତାଙ୍କର ଦିଦି କଣ ପାଖରେ ବାହାରିଛନ୍ତି ନା କଣ
ହଁ ତାଙ୍କ ଦିଦି ବାହାହେଇସନ୍ତି ପାଖରେ ହବ କୋଡିଏ ତିରିଶ କିଲୋମିଟର ଖଣ୍ଡେ ଏଇଠୁ
ଆଛା
ଯାଇଥିଲୁ ଆଜି ରଜ ଭାର ନେଇକି ଦେଇକି ଆସିଲୁ ଆଉ
ସେଟା ଭା ପୁର ସେଠୁ ଭା ପୁର କେତେ ବାଟ
କୋଉଠୁ
ଏଇ ନୟାଗଡ଼ ରୁ
ନୟାଗଡ ର ମାପ ଏଇ ଯୋଉ ଫେତେଗଡ ରାମ ମନ୍ଦିର
ଭା ପୁର ନହିଁ ନା
ଭା ପୁରୁ ଭା ଗୁରୁ ମୁଁ କେତେବେଳେ ଯାଇନି ଗଲେ ଦେଖିବା ଆଉ।
ଓ ରାମ ମନ୍ଦିର?
ରାମ ମନ୍ଦିର ଏଠୁ ହୁ ନ ଏଠୁ ହବ ତିରିଶ ଚାଳିଶ କିଲୋମିଟର।
ହେ ରାମ ମନ୍ଦିର ତିରିଶ ଚାଳିଶ
ରାମ ମନ୍ଦିର ଆମେ ଏଠାକୁ ଥରେ ଯାଇଛୁ। ତ ତମେ ଯାଇନ କି ରାମ ତମେ ଯାଇନକି ରାମ ମନ୍ଦିର?
ନା ମ ସେ ଦୂରରୁ ଦେଖିଥିଲି। ମୁଁ ଯାଇନି ଦେଖିବା ପାଇଁ ୟୁଟୁବ୍ ନାଇ ଘରେ ସମସ୍ତେ ଯାଇଛନ୍ତି ଫାଷ୍ଟ ଥରେ ମୁଁ ବି ଯୋଉ ମାନେ ସେ ପଟେ ଯାଏ ତ ଘର କୁ ମୁ ଦେଖି ଦେଇଛି ଆଉ। ଚାଣିଥିବ
ଆସ ଏବେ ବହୁତ ବଢିଆ ହେଲାଣି ଆହୁରି ଅଧିକ।
ହଁ ସେ ରଜକୁ ତ ଅଧିକ ଲୋକ ହଉଛନ୍ତି ନା
ସ ସମସ୍ତିଙ୍କର ଛୁଟି ଯିଏ ଯାର ବୁଲୁଛନ୍ତି।
ହଁଅ।
ସେଥିପାଇଁ ଏବେ ବହୁତ ବହୁତ ବଢିଆ ଗଲାଣି ରାମ ମନ୍ଦିର
ରଜ ଛୁଟି ସମସ୍ତଙ୍କ ପାଇ ଛୁଟି ନା କି
ସ୍କୁଲ କଲେଜ୍ ସବୁ କୋଚିଂ ବୋଚିଂ ସବୁ ସେଠି ଆଉ କଣ ଖାଇଛ?
ମୁଁ ସେତେବେଳେ ଯୋଉ ଖାଇକି ବସିଚି ଆଉ ଆସିଛି ଟିକେ ଥଣ୍ଡା ଥଣ୍ଡା ପବନ ବା ଏଠି ବସିଚି ଆଉ।
ଆଉ ଜଳଖିଆ ହବନି କି ଏବେ ଚା ଟା ହବ।
ହ
ହ
ହୁଁ
ଆମେ ତ ତା ଦିଦି ଘରକୁ ଯାଇଥିଲୁ ଯାଇ ଖାଇକି ଆସୁଛୁ ଆଉ ଆଉ ଭୋକ ଲାଗୁନି ଖାଇବାକୁ।
କଣ?
ଗହିଲି ତାଙ୍କ ଦିଦି ଘରୁ ଯାଇଥିଲୁ ଯେ ହେନା ଖାଇକି ଆସୁଛୁ ଭୋକ ଲାଗୁନି ଆଉ।
ହୁଁ ହ ସ ତା ଦିଦି କଣ ପାଖ
ହଁ
ଗିଦି ବାରଛନ୍ତିଛନ୍ତି ପାଖପଖି ନା
ପାଁ ଆମେ ଯିବୁ ବୋଲି ସେ ରୋଷେଇ କରି ରଖ। ଥିଲା ବାଧ୍ୟ କଲା କହିଲା ଖାଇକି ଯ ଆଉ
ହଁ ସେ ତଧିକ ଭୋଜିନ ଭରେ ରହୁନି ଆଡ ପଣି ଆସୁଛନ୍ତି ନା
ହୁଁ
ହୁଁ
ଆଉ ଦିଦି ଡିପ୍ଲଁ ରେ କଣ ପଡିଲେ ଭଲ ହବ
ଭୁବନେଶ୍ଵର କେତବେେ ତମେ ଆସିବ
ହ୍ୟାଲୋ
ଗଟେ ଭୁବନେଶ୍ଵରରେ କେବେ ଆସିବ
ଯିବା ଆର ମାସ ଆଡକୁ
ବୋଧେ ଅଗଷ୍ଟରେ ଆସିବା ପାଇଁ ପଡିବ ବୋଧେ ମାନେ ଆଡମିସନ ଯୋଉ କରିଦେଇଛୁ ଏବେ ତାର ଅଗଷ୍ଟରେ ଆସିବା ପାଇଁ ପଡିବ ନା
ହୁଁ କଲେଜ ପିଟ ଯିବି
ହଁ
ଅ ଜୁଲାଇ ଅଗଷ୍ଟ
ହୁଁ ହ ଦଦି କଣ ପଢିଲେ ଭଲ କଣ ପଢିଲ କଣ ପଢିଲେ ଭଲ ହବ
ତମେ ତ ଚୁ ବାଛିଦ ଯୋଉ ପଢିବା ପାଇଁ ଯୋଉ ଅ ସେଟା ହୋଟେଲ ମ୍ୟାନେଜମେଣ୍ଟ ଲ ଏେ ପଡିଲନ
କେତେ କଣ ଦରକାର ଯାହାହେଲେ
ସେ ହୋଟେଲ ମାନେଜମଣ୍ଟରେ ନଉଛନ୍ତି ସେ ଦି ଲକ୍ଷ ଚାଳିଶ ଭଳିଆ ନଉଛନ୍ତି ହେଲା ତମର କଣ ମାନେ ଆ
ଏରେ ନେଇଥିଲି ମୋର ସଟି ଅିଟା ନେଇଥିଲି।
ହଁ ଆଦ ବଢଆ ତ ହଁ ହଁ ଆଛା
ଆମକୁ ଫାଇଭ ହୋଟେଲ ନେଇଥିଲା ସେଭେନ ହୋଟେଲ ନେଇଥିଲା ଏବେ
ହଁ ତମେ ତାହେଲେ କରିଛ ନା ଟୁରିଜିମ୍ ଆଡ଼େ ହସ୍ପିଟାଲ ପଡି ଯାଇଛ ନା ।
ହଁ ପଡ଼ଛି ମୋଟା ଯନ୍ତ୍ର ପଡ଼ିଛିି ଦି ବର୍ଷ।
ହଁ।
ଆମ ଦିଦିଙ୍କ ନା କହିଲେ ଚିହ୍ନିବ କି?
ନାମ ତା ନାଁ କଣ?
ଅନନ୍ୟା ଦିଦି
ସିଏ କଣ କଣ କରନ୍ତି?
ସିଏ ଅଛନ୍ତି ହୋଟେଲ ମ୍ୟାନେଜମେଣ୍ଟରେ ବି
କୋଉଠି?
ଭୁବନେଶ୍ୱର ।
ଆ କୋଉ ଦିଦି
ଉଁ
କୋଉଠି ଭୁବନେଶ୍ଵରର କୋଉଠି?
କୋଉଠି କୋଉ ହୋଟେଲ ମୁଁ ଜାଣିନି କିନ୍ତୁ ସେ ଅଛନ୍ତି ହୋଟେଲ ମ୍ୟାନେଜମେଣ୍ଟରେ ମ୍ୟାନେଜର ଅଛନ୍ତି ମ୍ୟାନେଜର ଅଛନ୍ତି ଆଉ ହୁଁ। ସିଏ ଆସିଥିଲେ ଆମ ଦି ଦିନ ପ୍ରାକ୍ଟିକାଲ କରିକି ଗଲେ ଆସିଥିଲେ
ଆଉ ତାଙ୍କର ତମର କଣ? ମାନେ ଯୋଉ ମାନେ କଣ ଲାଷ୍ଟ ମାନେ କୋଉ କାଷ୍ଟ ମାନେ ତାଙ୍କ ତ ପୁଣି କଣ?
ହୁଁ ।
ସିଏ ଜେନେରାଲ ନା ଓ ବି ସି?
ଓ ବିି ସି ଓ ବିି ସିି ।
ଓ ଓ ବି ସି। ଓ ବି ସି ହବନି ଆଉ ଓ ବି ସି ତାହେଲେ ହବନି ଯଦି ତମର ନା ମାନେ ହବ ଯଦି ଆମେ ଯଦି ଅଲଗା ଚାରିଟାରେ ହେଇଥାନ୍ତା ମାନେ କଣ କୁହନ୍ତି ମାନେ ଆ ଜେନେରାଲ ନୁହେଁ କି ଓ ବି ସି ନୁହେଁ ଏ ଇ ବି ସି ଭଳିଆ ହେଇଥିଲେ ତମେ ଫ୍ରି ଅଫ୍ କଷ୍ଟରେ ପାଠ ପଢ଼ିଥାନ୍ତ।
ନାଇଁ ପା ଚଷାଘର ବା ।
ଆଉ ଏମତି ତ ପଢ଼ିଚି ଆଉ କଣ ପଢ଼ିଥାନ୍ତ ଏଇ ହଁ । ନା ନା କହିବି
ହଁ ଯିବାର ଅଚ୍ଛି ତ ଖେଳିବାକୁ
ଆଚ୍ଛା ଏଇଠି ପାଖାପାଖି କଣ ପଡିଆ ଅଛି
ହଁ ପଡିଆକୁ ପାଖରେ ଟୁର୍ଣ୍ଣାମେଣ୍ଟ ଚାଲିଛି ତ ଯିବି
ହଁ ସେଠି ନାଇଟ୍ ଯାଙ୍କେ ରହୁଛି ଦଶ ତା ରାତି ଦଶ
ନାଇଁ ନାଇଁ ନାଇଟ୍ ମ୍ୟାଚ ନାଇଁ ଦିନ ମ୍ୟାଚ ବେଳା ମ୍ୟାଚ୍ ହଉଛି।
ମୁଁ ଏଇ ମନ୍ଦିର ପାଖରେ ନା ସେ ରାତି ଆଠଟା ଯାଏଁ କରୁଥିଲେ।
ନାଇଟ ମ୍ୟାଚ ହଉଛି ସେମାନେ ରାତିରେ ଆମର ଏବେ ପକେଇ ଦଉଛନ୍ତି ରାତିରେ ବଡ ତାଙ୍କେ ଅଲଗା ଟିମରେ ପକଉଛନ୍ତି।
ଓ ହୋ।
ରାତିରେ ବି ଖେଳୁଛୁ କିନ୍ତୁ ଏବେ ଆମର ପକେଇ ଦେଇଇଛନ୍ତି ଯିବାକୁ ପଡିବ ଆଉ ଫୋନ୍ କରିଥିଲେ ଏଇନେ।
ହଁ ହଁ ହଉ ହଁ ରହୁଛି।
ହଁ।